ନମସ୍କାର।
ହଁ ବନ୍ଧୁ ନମସ୍କାର।
ଆଜ୍ଞା କୁହନ୍ତୁ।
ଆଉ ବନ୍ଧୁ ଏଇନା କଣ କରୁଥିଲେ?
ହ ଏଇଠି ସନ୍ଧ୍ୟାବେଳେ ଟିକେ ଚା ଫା ପିଉଥିଲୁ ଆଉ।
ଚା ଆପଣ ପିଅନ୍ତି?
ହଁ ମୁଁ ଟିକେ ଚା ପିଏ ଅଦା ଚା ଟିକେ ପିଇ ଜାଣିଲେ ନାଲି ଚା କରିକି କ୍ଷୀର ଚାପିନେ ଗୋଟେ ଗ୍ୟାସ୍ ହୁଏ ତ
ଆଛା ଆଚ୍ଛା।
ସେ ଟିକିେ ମୁଁ ଗୋଲ ମରିଚ ଓଦା ଆଉ ଲବଙ୍ଗ ତାପରେ ଟିକେ ଯଉ ସଉ ଗୁଜୁରାଟି ପକେଇକି ଟିକେ ଚା କରିକି ପିଏ ଆଉ ତାପରେ ବର୍ଷାଟା ବି ଜୋର ହେଉଛି ତ
ଆଚ୍ଛା ଆଉ ମତେ ଟିକେ କୁହ ବନ୍ଧୁ ମୋର ଟିକେ କ୍ଷୀର ଚା ପିଇଲେ ଟିକେ ଗ୍ୟାସ ହଉଛି ବୁଝିଲକି ମୁଁ ଟିକେ ଭଲ ନାଲି ଚା କେମିତି କରି ପିଇବି ମତେ ଟିକେ କୁହନ୍ତୁ।
କହୁଛି ନାଲି ଚା ଚା ପକେଇବେ ଚିନି ତାପରେ ଅଦା ଟିକେ
ଆପଣ ଟିକେ ବନ୍ଧୁ ବନ୍ଧୁ ଟିକେ ଆପଣଙ୍କ ପାଖରେ ଗୋଟେ ଟଙ୍ଗ ଟଙ୍ଗ କଣ ଶୁଭୁଚି?
ଆଜ୍ଞ ମୁଁ ଏଆଡକୁ ପାଲେଇଆସୁଚି କୁହନ୍ତୁ ଆଜ୍ଞା ମୁଁ କହିଲି ଚାହା ଆ ଓଦା ପକେଇଦେବେ ଜଣିଲେ ଗୋଲମରିଚ ପକେଇବେ ଅଦା ପକେଇଦବେ ଟିକେ ଗୋଲମରିଚ ପକାଇଦେବେ ଲବଙ୍ଗ ଟିକେ ପକାଇଦେବେ। ଗୁଜୁରାତି ପକେଇବେ ତାପରେ ଯଉ ସେଠି ପକାଇ ଦେଇକି ତାପରେ ତାକୁ କଣ କରିବେ ନା ଭଲ ସେ ଫୁଟେଇବି ଜାଣିଲ ଚାକୁ
ହୁଁ।
ଫୁଟେଇକି ତାକୁ ପୁରା ମରିଗଲେ ସେ ଚା ଟା ପୁରା ମରିଯିବ କାଢ଼ା ଭଳିଆ ପୁରା ହେଇଯିବ ସେଇ ଚା କୁ କଣ କରିବେ ପିଇବେ ଚିନି ନ ପକେଇ ମିଶ୍ରି ଟିକେ ପକେଇଦେବେ ଆହୁରି ବଢିଆ।
ଆଚ୍ଛା।
ଏବେ ଗ୍ୟାସ୍ ପ୍ରୋବ୍ଲେମ୍ ରହିବନି ତାପରେ ବଢ଼ିଆ ଲାଗିବ ଦେହ ପୁରା ଫୁର୍ତ୍ତି ଲାଗିବ। ତଣ୍ଟି ଫଣ୍ଟି ଦରଜ କମିବ।
ଆଚ୍ଛା ମୋର ଟିକେ କ୍ଷୀର ଗାଡିଲେ ଗ୍ୟାସଥଇଛି ଏଥର ମୁଁ ନାଲଲିିକଆ କରି ପିଇବି ଆଉ।
ଆପଣ ନାଲିଚା ପିଅନ୍ତୁ ବହୁତ ଉପକାର ପାଇବେ।
ଆଖ ବନ୍ଧୁ ଆଉ ଗୋଟେ କଥା ଥିଲା ବନ୍ଧୁ।
ଆଜ୍ଞା କୁହନ୍ତୁ।
ମୋର ପାଞ୍ଚ ଜଣ ସାଙ୍ଗ ଆସିବାର ଅଛି ଆମ ଘରକୁ ରବିବାର ଦିନ ବୁଝିଲେ କି। ହେଲା ମୁଁ ଭାବୁଛି ତାଙ୍କର ଟିକେ ବିରିୟାନୀ ପ୍ରସ୍ତୁତ କରିବି ବୋଲି। ହେଲା କି ବିରିୟାନୀ ଟ କେମିତି କରିବେ ଆପଣ ତ ଭଲ ରୋଷେଇ କରନ୍ତି ଆପଣ ତ ଭଲ ଅଛି ଆଗରୁ ଅଭିଜ୍ଞତା ତ ଆମେ ଶୁଣିଛୁ ଚିପିଲି ଫିପିଲି କଣ କରୁଥିଲେ ଆଗରୁ ତେଣୁ ମତେ ଟିକେ ବିରିଆନି ଟି କେମିତି କରିବି ମତେ ଟିକେ ବ
ବିରିୟାନୀ କଣ ଆପଣ କେତେ ଜଣ ସାଙ୍ଗ ଆସିବେ ପାଞ୍ଚ ଜଣ
ପାଞ୍ଚ ଜଣ ଆମ ଘରେ ଖାଇବେ ଦି ଚାରି ଜଣ।
ତାହେଲେ କି ଦୁଇ କିଲୋ ଚାଉଳ ହେଇଯିବ ଆଉ
ହୁଁ ଟିକେ ମତେ ବିସ୍ତାର ପୂର୍ବକ କୁହନ୍ତୁ।
ଚାଉଳ ଆଣିବେ ବିରିୟାନୀ ଚାଉଳ ଏକ ନମ୍ବର ଚାଉଳ ଆଣିବେ ଜାଣିଲେ
ଆଛା କେତେ କଣ ପରିମାଣ ସହିତ ବି କୁହନ୍ତୁ ପୁରା ବିସ୍ତାର ପୂର୍ବକ।
ଚାଉଳ କଣ ବିରିୟାନୀ କଣ ଚିକେନ୍ କରିବେ ନା କଣ
ହ ଚି ହଁ ଚିକେନ ବିରିୟାନୀ
ଚିକେନ ଆଣିବେ ଚାଉଳ ଦି କିଲ ହେଇଯିବ।
ଆଛା ଟୋଟାଲ ନଅ ଦଶ ଜଣ ଖାଇବେ ଆଉ।
ନ ଦିଇ କିଲୋ ହେଇଯିବ ଆ ମେଞ୍ଚ ହବ ବିରିୟାନୀ।
ଆଛା।
କେମିତି ଚା-ଚାଉଳ ଦି କିଲୋ ହେଲେ ଚିକେନ୍ ଉଁ। ସେ ଆଣିବା ପଡ଼ିବ ଦି କେଜି। ଆଉ ମସଲା ଅଦା ପିଆଜ ରସୁଣ ଜାଣିଲେ। ଆଉ ପିଆଜର ପରିମାଣ କିଲେ ହବ। ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ ମୁଁ ଶୁଣୁଛି ବା ବିସ୍ତାର ପୂର୍ବ କୁହନ୍ତୁ ମୋତେ।
ପିଆଜ କିଲେ ଆଣିବେ। ଆଉ ମସଲା ମସଲି ଯାହା ଆଣିବା କଥା ଆଣିବେ ସବୁ। ବିରିୟାନୀ ମସଲା ଗୋଟେ ଆଣିବେ ଦହି ତି ଗୋଟେ ପାଞ୍ଚଶହ ଗ୍ରାମର ଦହି ଆଣିବେ।
ଆଛା।
ଆଉ ଇଏ ଆଣିବେ ଧନିଆ ପତ୍ର। ଲେମ୍ବୁ ଆଣିବେ।
ଆଛା।
ଆଉ ଆଉ ସବୁ ମସଲା ଆଣିବେ ଆଉ ବିରିୟାନୀ ମସଲା ଆଣିବେ। ଅଦା ପିଆଜ ରସୁଣ ଅଳେଇଚ ଗୁଜୁରାତି। କାଜୁ ଆଣିବେ ଉଁ ଯୋଉ ଆଣିକି ତାକୁ କଣ କରିବେ ନା ବିରିୟାନୀ ଚାଉଳ
ଆଛା ଆଉ ତାକୁ ଇ
କୋଉଠି ଚିକେନ ଦି ଦେଢ କିଲୋ ହେଇଯିବ ଦି କିଲୋ ଚାଉଳକୁ ଚିକେନ ଦେଢ କିଲୋ ଟିକେ ଭଲସେ କରିବେ ବେଶୀ ଚିକେନ କେନ ବିରିୟାନ ଟିକେ ଅଧିକ ଚେନେଲା ଟେ ବିରିୟାନ ଖାଇବାକୁ ଭଲ ଲାଗିବ।
ଆଚ୍ଛା।
ଆଉ କଣ କରିବି ସେ ଚିକେନଟାକୁ କଣ କରିବେ ଆଗ ଯଉ ଉଁ ଦହି ଗୋଳେଇକି ଜଣିଲେ ତାକୁ ଟିକେ ମ୍ୟାରିନେଟ କରିକି ଫ୍ରିଜରେ ରଖିଦେବେ।
ଆଚ୍ଛା।
ଅ ଅଧା ରଖିଦେବେ ଆଉ ଦେଢ କିଲୋରୁ ଆଉ।
ଆଚ୍ଛା।
ହୁଁ ହୁଁ। ପୁରା ଅଧା ରଖି ଦେଇକି ଆଉ ଟିକେ ମସଲା ଦେଇକି ଚିକେନ ଯେମିତି ତରକାରୀ ବି ଆମର ସେମିତି କଷିକି ରଖିଦେବେ।
ଆଚ୍ଛା।
ତାପରେ ତାକୁ ଫ୍ରିଜରୁ କାଢି ଟୁ ତାକୁ କଷି କଷି ଦେଇକି ଚାଉଳ ଉଁ ଗରମ ପାଣି ବସେଇବେ। ତା ଦେହରେ ଅଳେଇଚ ଗୁଜୁରାତି କାଜୁ ଫାଜୁ ସେ ପାଣିରେ ସବୁ ପକେଇବେ।
ଆଚ୍ଛା।
ତାପରେ ସେ ପାଣି ଫୁଟିଗଲେ ଧନିଆ ପତ୍ର ଯାହା ପକେଇବା କଥା। ତାପରେ ଗୋଟେ ଚାଉଳ ପକେଇକି ତାକୁ ବନେଇବେ ବି
ଉଁହୁଁ।
ବିରିୟାନୀ ବନେଇକି ତାକୁ ପୁଣି ସେଇ ଚିକେନକୁ ମ୍ୟାରିନେଟ୍ ଥିବା ଚିକେନକୁ ବିରିୟାନୀ ରେ ପକେଇବେ ଆଉ।
ଆଛା ଆଉ ଏ ତ ଇଏ ତ କଲେ ବିରିୟାନୀ ଆଉ ତା ସାଙ୍ଗେ କଚ ବର୍ ସହିତ ଏଇ ଆମ ଚିକେନ ସୁପ୍ ଟା କରିଦେବି ବୋଲି ମୁଁ ଭାବୁଛି। ମତେ ଟିକେ କୁହନ୍ତୁ ବିସ୍ତାର ପୂର୍ବକ କଚୁମ୍ବର କେମିତି ହବ ଆଉ ଚିକେନ ସୁପ୍ ଟି କେମିତି ହବ? ଆଉ କଚିମ୍ବର ରେ ମୋର କେତେ
ଚିକେନ ସୁପ୍ ତ ଏତେ ଜଣ ନାହିଁ କିନ୍ତୁ କଚୁମ୍ବର ରେ କାକୁଡି, ଧନିଆ ପତ୍ର ଜାଣିଲେ। ଦହି ଗୋଟେ ପ୍ୟାକେଟରେ ତାପରେ ଅଧା ପାଣି ଦେବି। ପାଣି ଦେଇକି ତାପରେ ଧନିଆ ପତ୍ର, ପିଆଜ, ଲେମ୍ବୁ ଗୋଲ ଗୋଲ କରି ପକେଇବେ ଟେଷ୍ଟ ଟିକେ ଭଲ ଲାଗିବ ଆଉ କଚୁମ୍ବରର। ଆଉ କଚୁମ୍ବର ଦେଲେ ବିରିୟାନୀ ତ ଉଡ଼ିଯିବ ପୁରା ଆଉ।
ତ ହଁ, ଆ ସେ କୁଣିଆ କୁ, ହଁ।
ଗ୍ୟାସ ବି ଏତେ ହବନି ଜାଣିଲେ, ସେ କଚୁମ୍ବର ଦେଇକି ଖାଇଲେ ବିରିୟାନୀରେ ଏତେ ଗ୍ୟାସ୍ ହବନି ଦହିଟା ଆମର ବହୁତ ଉପକାର ନୁହଁ କି।
ହୁଁ।
ଏଇ ଦହିଟା ବହୁତ ଭଲ। ତ ସେ କଚୁମ୍ବରଟା ଗୋଳେଇକି ବିରିୟାନୀରେ ଖାଇବେ ଆଉ, ଆଉ କ'ଣ ଆଇଟମ୍ କରିବେ?
ନାଇଁ ବିରିୟାନୀ ଆଉ ହବ ତା ସହିତ ଗୋଟେ ଚିକେନ ସୁପ୍ ହବ ଆଉ ତା ସହିତ କଚୁମ୍ବର ହବ। ତା ସହିତ ପାମ୍ପଡ ରହିବ ଆଉ।
ଚିକେନ ସୁପ୍ ତ ଜଣା ନାହିଁ।
ଚିକେନ ସବୁ କ'ଣ ଅଛି କି ତାକୁ ଛୋଟ ଛୋଟ ପିସ୍ କରିଦେବି ମସଲା ଦେଇ ଟିକେ ପାଣି ଦେଇ ଇଏ କରି ଦେବ କ'ଣ
ଆଉ ଆପଣଙ୍କ ହୋଟେଲ ଏଇନା କେମତି କ'ଣ ଚାଲିଛି ଠିକ୍ ଠାକ୍ ବେପାର ହଉଛି?
ହଁ, ହୋଟେଲ ହଁ ସେମିତି ବର୍ଷାରେ ଲୋକ ଏଇନା ଟିକେ ଆସୁନାହାନ୍ତି କମି ଯାଇଛି ବେପାର।
ଆଛା ହଁ, ଏଇନା ମୌସୁମୀ ଟା ପଳେଇ ଆସିଥିବା ମେଘ ହଉଛି ଜୋରରେ। ତ ଆପଣଙ୍କ ଆଡେ କେମିତି ମେଘ ହଉଛି?
ଆଜି ପ୍ରବଳ ବର୍ଷା କଟକରେ ବିଶ୍ୱାସ କରିବେନି ଭାଇ ବାହାରକୁ ବାହାରିି ହଉନି। ପିଲା ଆଜି ସ୍କୁଲ ଯାଇନି, ଝିଅକୁ ଟିକେ ଦେହ ଖରାପ ଥଣ୍ଡା ହେଇଯାଇଛି। ସିଏ ବି ହଇରାଣ କରୁଛି, ବିଛଣା ଶୋଇ ରହୁଛି। ତାକୁ ଟିକେ ଡାକ୍ତରଖାନା ଦେଖେଇକିରି ଔଷଧ ଆଣିଥିଲି ଖାଇଛି ଦିଇପାନେ। ପାରାସିଟାମଲ ଗୋଟେ ଦେଲେ ଲିକୁଇଡଟା ଯୋଉ। ଆଉ ଦୁଇଟା ମେଡ଼ିସିନ୍ ଯେଉଁ କ'ଣ ବଟିକା ଦେଇଛନ୍ତି ତାକୁ ଖାଇକି ହୁଁ।
ଆଚ୍ଛା, ଆଚ୍ଛା, ଥଣ୍ଡା ତାକୁ ନେଇ ଆଚ୍ଛା ଆଚ୍ଛା ଝିଅକୁ ଯୋଉ କହୁନ ଥଣ୍ଡା ହେଇଛି ତାକୁ ଟିକେ ତ ଏବେ ତ ଔଷଧ ଦେଇ କମି ଯିବ ଔଷଧ ଫୌଷଧ ଦେଇ କମିଯାଉ ତାକୁ ଟିକେ ଦେଶୀ ଚିକିତ୍ସାରେ ରଖନ୍ତୁ। ତାକୁ ଟିକେ ନାଚୁ ଯେମିତି ପ୍ରାକୃତିକ ଜିନିଷ ଖାଇବାକୁ ଦିଅନ୍ତୁ ଅଁଳା ଜାମୁକୋଳି ଏଇ ଗୁଡା ସବୁ ଦେଲେ ସେ ସବୁ ତା ଧିରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଛି। ସେଗୁଡିକ କ'ଣ କରିବ ନା ଦେହକୁ ମାନେ ଆଉ ତାର ରୋଗ ପ୍ରତିରୋଧ ଶକ୍ତିକୁ ବଢେଇବ ଯା ବେଶୀ ଥଣ୍ଡା ହବନି।
ଆଜ୍ଞା, ହଁ, ଟିକେ ଏଇ ଯୋଉ ଦେଶୀ ଇଏ କହୁଛନ୍ତି ତ। ହଁ, ଟିକେ ମୁଁ ଘିଅ ଟିକେ ଯୋଉ ଗୁଆ ଘିଅ ଜାଣିଛନ୍ତି ଗୁଆ ଘିଅ। ତାକୁ ଟିକେ ଘସା ହେଲା ଗୁଆ ଘିଅ ଟିକେ ମାଲିସ ହେଇଛି। ଗୁଆ ଘିଅରେ ଟିକେ ଡାଲଚିନ ପକେଇକି ଆମ ବୋଉ ଦେଇଥିଲେ ଗାଁରୁ ଜାଣିଲେ। ହ୍ୟାଲୋ ହ୍ୟାଲୋ?
ଆଚଛା।
ହ୍ୟାଲୋ।
ହଁ।
ମୁଁ କହିଲି ଗୁଆ ଘିଅ ମାଲ ଶୋଉଛି ମାଲି ଶୋଉଛି। ତାପରେ ଘିଅ ଯୋଉ କଣ? ତାରେ ଡାଲଚିନି ପକେଇକି ଗୋଟେ ବୋ ଔଷଧ ଗୋଟେ ପ୍ରସ୍ତୁତ କର ଗାଁରୁ ଦେଇଥିଲେ ସେଇଟା ମୋରା ହେଉଛି ଟିକେ କମିଛି ଏବେ ଟିକେ ଭଲ ଅଛି ତ-
ଆଛା କୁହନ୍ତୁ ବନ୍ଧୁ?
ହଁ ମୁଁ ସେଇ ଝିଅ କଥା କହୁଛି ଏବେ ଟିକେ ଥଣ୍ଡା କମିଛି ଖାଉନି ତ କିଛି? ଖାଉନି କିଛି ଭଲ ଲାଗଉନି ତା ପାର୍ଟି ଟା ଟିକେ ତାକୁ ମକା ଆଣିକି ଦେଇଥିଲି ଖାଇବାକୁ ମକା ଟିକେ ତାକୁ ଭଲ ଲାଗୁଛି? ତାପରେ ଅଣ୍ଡା ସିଝା ଟିକେ ଖାଇବାକୁ ଭଲ ଅଣ୍ଡା ସିଝା ତା ଟିକେ ପିଆଜ ଧନିଆ ପତ୍ର ପକେଇକି ଟମାଟୋ ସସ୍ ଦେଇକି ଫ୍ରାଏ କରିଦେଲେ ସେ ବଢିଆ ଲାଗୁଛି ଟେଷ୍ଟ।
ଆଚ୍ଛା ଆଚ୍ଛା।
ଆପଣଙ୍କୁ କେତେବେଳେ ଖାଇବେ କରିକି ବଢିଆ ଲାଗିବ।
ଆଚ୍ଛା ହଉ ବନ୍ଧୁ ମୋର ତ ଏବେ କାମ ହେଲାଣି ଆପଣ ଟିକେ ଆଉ ଆଉ ଆମେ ଘରେ ପରେ ଟିକେ କଥା ହବା ବୁଝିଲେ କି?
ଆଜ୍ଞା ହଉ ହଉ ରଖୁଛି ଆଉ ଉପ କଥା ହେଉ ଫାଙ୍କା ହେଲେ ଆଉ।
ତଥାପି ମଧ୍ୟ ଟିକେ ଆଉ ଗୋଟେ କଥା
ହ୍ୟାଲୋ। ହ୍ୟାଲୋ।
ଭଲ ପାଲା